ହାଲୋ କଣ କରୁଛୁ? ଆ ହ୍ୟାଲୋ
ହଁ ଏଇଠି ବୁଲୁଚି
ଆଉ ମାସ ଧରା ଧରି ହେଲାଣି ନା ହେଇନି?
ହଁ ଏଇ ବର୍ଷା ଦିନ ମାଛ କିଛି ବାହାରିନି ଜାଲ ପଡିଛି
ଆ କ ହୁଁ ହୁଁ କଉ କଉ ବାହାରିଲେ?
ଆଉ ତମ ଭାଇ କଣ ଆଜି ଖାଇଛ?
କଣ ଏ ଆମ୍ବ ଚଟଣି ପଖାଳ ଆଉ ଆମ୍ବ ଚଟ ଚଟଣି ପଖାଳ ପଖାଳ ଶୁଖୁଆ ଭଜା ଆଉ ଆଉଆମ୍ବ ଚଟଣୀ
ଆଲ୍ ସେଟା
ଆଉ ଢାଗ ଫାଗ ଉଡି଼ଲେ?
ହଁ ଏଇ ବୁଲୁଚି ଆଉ।
ଉଁ ହୁଁ ଆଉ ନଡ଼ିଆ ରେଟ୍ କେ କେନ୍ତି କଣ ତମ ଏରିଆରେ ଅଛି?
ଆଜି ତାହେଲେ ମାଛ ଧରାଧରି ହେଇନି?
ନାଇଁ ମା ହେଲେ କଉ ଗଛ ଉପରେ ଚଢ଼ୁଛନ୍ତି।
ଆମ ଗାଁରେ ଏଇଠି ଲୋକ ବୁଲୁଅନ୍ତି ମାଛ ପାଇଁ ଜାଲ ପଡି଼ଚି ମାଛ କାଇଁ ଭାରୁନେଇ।
ଉଁ ହୁଁ।
ହ
ଏ ସେ ଢାଉକ ଫାଉକ ଉଡ଼ୁଅନ୍ତି କଣ ସେ ମାଛରୁ ମିଳିବ ଆଉ ମାଛ ଖାଇବାଉ ଇଚ୍ଛା ନାହିଁ ଏତେ ମାଛ କୁଆଡ଼ୁ ଆସିବ? ଉଁ ବାଲି ଫାଲି ବେବା ବେପାର କରିବା ଆଉ।
ହଁ।
ଟୋଟାଲି ହାଇବା ଫାଇବା କିଣିଦେବି ପନ୍ଦର କୋଡ଼ିଏଟା ଖଣ୍ଡେ ଟୋଟାଲି ବାଲି ମାଫିଆ ହେବି ଆଉ। ସେ ଓ ସେ କିଏ ଅନେଇଚି ଗୋଟେ ତମ ଗାଁ ଆମ ଗାଁକୁ ଦେଖାଯାଉଚି ବା। ହାଲୋ।
ଆଉ ଭାତ କକରେ କଁ କଁ ଖାଇଲ?
କହିବିନି। ଏଇ, ହାଲୋ।
ଡାଲି ଭାଇ ଜାଣିଚ କେନ୍ତିଆ କଲର୍?
ଆଜି ଆସୁନ।
ହାଲୋ।
ଆଜି ଆଜି ଆସୁନ।
ହାଲୋ।
ଆଜି ଆସୁନ।
ଡାଲି ଭାଇ ଜାଣିଚ କେନ୍ତିଆ କଲର?
ହଁ।
କେନ୍ତିଆ କଲର କହିଲ।
ଶାଗୁଆ ଶାଗୁଆ।
ଶାଗୁଆ କଲର?
ଅ।
ଶାଗୁଆ କଲର ଭାଇ ଡାଲି ଥାଇ?
ହଁ ଆମ ଏରିଆରେ ଅଛି।
ଭାଇ ଜାଣିଚ ଆମ ବାରିଆଡ଼େ କାକୁଡ଼ି ଗଛ ହେଇଚି।
ହୁଁ ଆଉ ଜହ୍ନି ଗଛ ଲଗେଇନି।
ଜହ୍ନି ଗଛ ଲଗେଇଥାନ୍ତି ଯେ ମଞ୍ଜି ମିଳିଲାନି।
ଅଁ ହଁ ମଞ୍ଜି କିଣିବ ହାଟୁରୁ ନା ଆଉ।
ଅ ଭାଇ ହାଟୁରୁ କିଣିବୁ ଯେ ମ ଆଉ ଛ ଚିନ୍ଦ୍ରା ଗଛ ଲଗେଇନ?
ଉଁ ଛଚିନ୍ଦ୍ରା ଗଛ ଲାଗିଥିଲା ଏବେ ସିଜିନି ଗଲାଣି ଏବେ କୋଶିଳା ଲାଗିବ ଆଉ।
ଆଉ ଭାଇ ତମେ ଗୁଆ ଚାରା ନେଇ ଲଗେଇଲନି?
ହୁଁ ଗୁଆଚାରା ଲଗିଆ ହବ ଆଉ।
ଆଉ ଜାଣିଚ ଭାଇ ଚାଖୁଣ୍ଡା ଗଛରେ କେଇଟା ପତ୍ର? ଭାଇ ତମେ ଜାଣିଚ ଚା ଖୁଣ୍ଡା ଗଛରେ କେଇଟା ପତ୍ର?
ହୁଁ। ଚାକୁଣ୍ଡା ଗଛରେ ଅତି କମ୍ ରେ ଦେଢ଼ ଲକ୍ଷ ଖଣ୍ଡେ ପତ୍ର ହବ ଆଉ।
ମୁଁ ଗଣିଥିଲି ଲକ୍ଷେ ଚଉସ୍ତରୀ ହଜାରେ ବୋଲି ତମେ କହିଲ ଦେଢ଼ ଲକ୍ଷ।
କଣ କରିଆ ଆଉ, ଆଉ ଏରୋପ୍ଲେନ୍ ବାହାରିଆ ଦେଖିଛନ୍ତି? ଏରୋପ୍ଲେନ ଭାରିଆ ଦେଖିଲ ନା ଦେଖିଲଣି?
ହଁ ଆମର ଏଇଠି ହନୁମାନଙ୍କ ମନ୍ଦିର ଅଛି।
ହଁ ହଁ।
ଭାଇ ତମ ଗାଁରେ ମନ୍ଦିର ଅଛି?
ନା ନା।
ଆମର ମୁସଲମାନ ଆମର କଣ ଅଛି, ଆମର ମନ୍ଦିର ଅଛି।
ଓହୋ ତମେ ଶିଖ୍ ମନ୍ଦିର କି ମୁସଲମାନ ଇଏ କୁ ଯାଉଥିବ ଆଉ।
ଆମର ମସଜିଦ୍।
ମସଜିଦ୍।
ହୁଁ।
ହେଲେ ଭଗବାନଙ୍କୁ ମୁଁ ମାନେ।
ହୁଁ।
ଆମର ଯେମିତି ଆଲ୍ଲାଙ୍କୁ ଆମେ ମାନୁ ତମର ସେମିତି ଭଗବାନଙ୍କୁ ମାନ ସବୁ ତ ସବକା ମାଲିକ ତ ଏକ ହେ।
ହଁ।
ହୁଁ।
ଏଇ ଜାଣିଛ ଆମ ଗାଁରେ ଏଇନିକା ମାଛ ଧରିବେ ବୋଲି ଲୋକ ଆଇଛନ୍ତି,
ହୁଁ ତୁମ ଗାଁ ଟା ଭଲ ଗାଁ ଟା ବୋଧେ ହେଇଥିବ ମାନେ, ଏ ସମୟରେ ମାଛ ଧରୁନି ମାଛ ଧରୁନ,
ଆମ ଗାଁରେ ଭାଇ ଟିକେ ଲୋଭ ଲୋକ ତ
ହ ହ। ଆଉ ବର୍ଷା କେମିତି କଣ ହେଇଛି ତମ ଏରିଆରେ?
ବର୍ଷା ଭାଇ ବହୁତ ଜୋରରେ ହଉଛି ଭାଇ ବର୍ଷା ଦିନ କଣ ଏବେଟା ଆରମ୍ ହେଇଲାଣି ତଳି ପଡିଛି ଧାନ ରୁଆଁ ହେଇନି,
ହ ହ
ଆଉ ଆଉ ଭାଇ କଣ କରୁଛ?
ଆଜି ତ ଗୁରୁବାର ଆଜି ତ ମସଜିଦ୍ ଯାଇହବନି, କାଲି ମସଜିଦ ଯିବି କାଲି ଶୁକ୍ର କଣ କହିଲ? ହ୍ୟାଲୋ।
ଖାଇଲଣି?
ଆବନି କାଲି ମସଜିଦ ଯିବି ଟିକେ ଆହ୍ଲାଙ୍କୁ ଟିକେ ଡାକି ଆସିବି ଆଉ,
ହଁ। ଟିକେ ଖୋଲିଲ
ଆଁ।
ହ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ କଣ ହେଲା?
ହଁ ତମ ଭାଇ ଗୋଟେ ଫାର୍ମ ଖଲ,
କୁକୁଡ଼ା ଫାର୍ମ?
ହ୍ୟାଲୋ।
ହ୍ୟାଲୋ। ହୁଁ କୁକୁଡ଼ା ଫାର୍ମ ତ?
ହଉ ଭାଇ ମୁଇଁ ଏଇଠି ବୁଲୁଥିଲି କଣ କରୁଛ କୁହ ଆଉ କିଛି
କଣ ଆଉ ଏଇ ଗୋଟେ ଫାର୍ମ ଫାର୍ମ କରିବି ବୋଲି ଭାବିଛି ଇ ଆଉ ଦେଖିବା କଣ ହଉଛି ଆଉ।
ହଁଠ ଭଲ।
ହୁଁ।
ମୁଁ ପଶିଲି ବି ହେଲା। ହଁ ହୁଁ ହୁଁ।
ଆଉ କଣ କୁହ।
ଆଉ କଣ କହୁଥିଲି କହିଲ? ଆଉ ତମର ମସ୍ଜିଦ୍ କେବେ ଯିବ କେତେବେଳେ?
ଆମ ମସଜିଦ କେବେ ଆସ ହଁ।
ଆମେ ଭାଇ ହିନ୍ଦୁ ଲୋକ ଆମର ହନୁମାନ ରାମ
ସେଇଟା କଥା ନୁହେଁ ଭାଇ ହିନ୍ଦୁ ହୁଅ ମୁସ୍ଲିମ ମୁସଲିମ ହୁଅ ଶିଖ ହୁଅ ସାହି ହୁଅ ସବୁ ତ ଗୋଟେ ନା ସବକା ମାଲିକ ହେ ଏକ ହେ ସମସ୍ତେ ଗୋଟେ।
ହଁ ଭାଇ ହିନ୍ଦୀ ମୁଁ ବୁଝିପାରୁନି ଓଡିଆରେ କୁହ।
ହୁଁ ଆ ଓଡିଆରେ କହିବା କଣ ଅଛି।
ଓଡିଆରେ କୁହ ଭାଇ।
ହୁଁ ହୁଁ ଆଉ ତମର ଗାଡି ଫାଡି ତମ ଘରେ କେତେଟା?
ଭାଇ ଆମର ଗାଡି ଫାଡି କିଛି ନାଇଁ।
ଆଉ।
ଆଉ ଭାଇ ଏଇଠି ବୁଲୁଛି ଆଉ। ଭାଇ ଜାଣିଛ ବର୍ଷା ଦିନେ ସାଧାରଣତଃ କାହିଁକି ଗାଛଗୁରା ଉଠେ।
କଣ ହୁଏ କଣ ହୁଏ?
ବର୍ଷା ଦିନେ ସାଧାରଣତଃ ଭାବେ କାହିଁ ଘାସ ଗୁରା ଉଠେ।
କଣ ପାଇଁ?
ଘାସ ଗୁରା କାହିଁ ବର୍ଷା ଦିନେ ଉଠେ ଭାଇ ଜାଣିଚ।
ନାଇଁ କହୁନ।
ହ ଆସ କୁହ
ହ୍ୟାଲୋ।
ମୁ
ଉଁ ହାଲୋ।
ଘାସ ଗୁରା
ହ୍ୟାଲୋ।
କଣ କହୁନା ଭାଇ?
ହୁଁ ହୁଁ କହୁଚି କହୁଚି ଗୋଟେ ମିଣ୍ଟି।
ହଁ।
ହୁଁ କୁହ?
ଆଉ ଭାଇ ଏଇଠି ବୁଲୁଚି ନଡିଆ ଗଛରେ ଚଅଁର ଗୁରାକ ବହୁତ ହେଲା ଏଇଠି କିନ୍ତୁ ଫଳ ଫଳୁନି।
ହୁଁ ହୁଁ ଗୋଟେ ଆଉ
ହଉଛି କିନ୍ତୁ କିଛି ହଉନି
ହୁଁ।
ଇନ୍ମି ଫଥଥ କୋ
ହୁଁ ହୁଁ।
ଆମ୍ବ କିନ୍ତୁ ଫଳୁଛି ବଉଳ ହଉନି
ହୁଁ ଆମ୍ବ ଆମ୍ବ ହବ।
ଆାଇ ତାପରେ ଢଗ ଶୁଣି ଖଜୁରୀ ଗଛର କି ଗୁଣ ଗାଇବି ମୂଳୁରୁ ପାହାଚ ପାହାଚ।
ହଁ ହଁ ହଁ।
ଶୁଣିଥିବ।
ହୁଁ।
ହଁ ଏଇଠି ଆମେ ବୁଲୁଛୁ ଭାଇ।
ହୁଁ ହୁଁ।
କଣ ଭାଇ ତମ ଗାଁରେ କଣ ମାଛ ଧରତରି ହଉଛି ନା କଣ ଭାଇ ତମ ଗାଁରେ ମାଛ ତ ହଉଛି ନା କଣ?
ନାମ।
ଓ ଆମ ଗାଁରେ ଏ ମନ୍ଦିର ପୂଜା ଚାଲିଛି ଘଣ୍ଟି ସଵର ଶୁବୁଚି। ହ
ହୁଁ ହୁଁ।
ଆଉ ଭାଇ ଆମ ଆଡେ କେବେ ଆସ।
ଗୁଆ ଆଉ।
ପାରୁନି ଗାଡ଼ି ଭଲ ନାହଁ ଗରିବ ଘର କଥା।
ହୁଁ। ଉଠ ଆାଧର ସେଠି ଯଜୁ କହୁ କହୁ ନାହିଁ ହୁଁ।
ହୁଁ ଆଉ ଭାଇ କଣ ଇଏ କନିଆର ଗଛରେ ଫୁଲ ହଉନି ଠାକୁର ପୂଜା ପାଉନାହାନ୍ତି।
ହଁ ସବଔଷଧ ପକେଇବା ହବ ଆଉ।
ବର୍ଷା ଦିନ ହେଲାିଁ ଟଗର ଡାଲ ଟେ ପୋଥିଲ ଯେ ଟଗର କଥା ଚେର ଧରୁନେଇ।
ହଁ।
କଣ କରିବି କି ବେଳା ହେଲା କିଛି ଉଧଉନି।
ହୁଁ।
ଲୋକ ଗା ଗାଡି ନେଇ ଯାଉ ହୁନ୍ତି ଯେ ମୁଁ କିଛି ଚଲେଇ ପାରୁନି। ଲୋକ ପରା ଗାଡି ନେଇକି ଯାଉ ହୁନ୍ତି ମୋର ଇଚ୍ଛା ହଉଛି କିନ୍ତୁ ମୁଁ ଚଲେଇ ପାରୁନି।
କରିବା ଗିଫ୍ଟ କ କରିବା ଆଉ ଗିଫ୍ଟ କ କରିଦବା ଆଉ।
ହଁ ଗ ଭାଇ ଚାଖନା ଗଛରେ ସନ୍ଧ୍ୟା ବେଳ ହେଲେ ପତ୍ର କାହିଁକି ସଙ୍କୁଚିତ ହୋଇଯାଏ।
ନା। ହ୍ୟାଲୋ। ହୁଁ କୁହ।
ନାଇଁ ଏଠି ଚାଲୁଥିଲି
ହ୍ୟାଲୋ।
ଏ ଚାଲୁଥିଲି ଗୋଡରେ କଣ୍ଟା ପଶିଗଲା।
ହୁଁ ହୁଁ ଆରେ।
କଣ କରିବି।
ରଡ ପୁରେ଼ଇ ବାହାର କରିିଦିଅ।
ଆଉ କଣ ଭାଇ କରିବି ଏଇ ଏଇ କଥା।
ହୁଁ।
ଆଉ।
ଆଜି ତାହେଲେ ଭାତ ଡାଲି ଖାଇଛ।
ହୁଁ ହୁଁ।
ହ୍ୟାଲୋ।
ଆଉ ତମର ବର୍ଷୁଧା ପାଣି ପମ୍ପ ଟା କେମିତି କଣ ଚାଲିଛି।
ଆଜି ତାହେଲେ ଭାତ ଡାଲି ଖାଇଛ।
ହୁଁ ବର୍ଷୁ ଟା ପାଣି ବମ ଟା କେମିତି କଣ ଚାଲିିଛି।
କି ବନ୍ଧ
ବସୁଧା।
ଭାଇ ଆ ମହାନଦୀରେ, ମହାନଦୀରେ ପାଣି କେତେ ଲିଟର ଅଛି?
ହୁଁ ଷୋଳଶହ।
ହଁ ଶୋ ଶ ମିଲିଲିଟର ଥିଲା ବୋଲି ମୁଁ ପଢିଥିଲି।
ହୁଁ ଉଁ। ହାଲୋ।
ଭାଇ ଜାଣିଛ ଏବେ ଗୁଆ ଗଛରେ, ଆଁ
ହୁଁ ଖଜଳ ପାଟି ଉଡା ଉଡି କରୁ ଖଜଳ ପାଟି।
ପାକ୍ଷି
ହୁଁ
ଆଉ କଣ ପିଇବି ଭାଇ, ଚାଷ ଗୁରା କିଛି ହେଲାନି।
ହୁଁ ମୁଗ ଚାଷ କେମିତି କଣ ହେଇଥିଲା?
ତଳି ମିଳୁନାହିଁ।
ଓହୋ, ହଉ ଭାଇ ମୁଁ ରଖୁଛିି କଣ ଭାଇ ପରେ କଥା ହଉଛି ହେଲା କି?
ହୁଁ ଉଁ